ହ୍ୟାଲୋ! ହାଲୋ, ହଁ ନମସ୍କାର। କେମ୍ ତି ଅଛ?
ଆଜ୍ଞା, ଆଜ୍ଞା, ମୁଁ ବହୁତ ଭଲ ଅଛି। ଆପଣ କେମିତି ଅଛନ୍ତି?
ହା ହା, ମୁଁ ଭଲ ଅଛି।
ଆଜ୍ଞା, ଆପଣ ଏବେ କୋଉଠି ଅଛନ୍ତି?
ମୁଁ, ଅଛି କଲେଜ ରେ ବା ଆଜି କଲେଜ ଆସିଥିଲୁ। ଇଏ ବର୍ଷ ହଉଛି, ଯୋଉ ଅଇନା ଅପେକ୍ଷା କରୁଛୁ। ଏଇ ମାନେ ଅଦିନିଆ ବର୍ଷା, ମାନେ ଦେଖୁନାହାଁନ୍ତି। ହଁ, କି ଦେଖୁନାହାଁନ୍ତି କିମିତି ପକଉଛି। ହଁ, ବା ସିଏ ମାନେ ପକଉ ନଥିଲା, ପକଉନଥିଲା ପକଉନଥିଲା, ଯେମତି କଲେଜରେ ଆମେ ଅଛୁ ପକଉଛି ହଁ ବା। ଆଉ, ମୁଁ କହିଲି ଆପଣ
ଆଜ୍ଞା, ଏମିତି ଅସୁବିଧା କରୁଛି ବର୍ଷା ନାଇଁ, ଆମର ମଝିରେ ମଝିରେ ଏମିତି ବର୍ଷା ହବା ଦର ଦରକାର କାହିଁ ନା ବର୍ଷା ନହେଲେ ବର୍ଷା ନ ହେଲେ ଚାରିଆଟେ ଶୁ
ହଁ ନାଇଁ ମୁଁ ମୁଁ କହିଲି ଆପଣ ବୋଲବମ୍ ନିଅନ୍ତି ବୋଲବମ୍
ହଁ ନା ନା ଆମେ ବୋଲ ବମ ନେଇନୁ ଭଲ ଆମେ କିଛି ମାନସିକ ରଖିନୁ ଆପଣ କଣ ରଖିଛନ୍ତି ନା କଣ?
ନାଇଁ ନାଇଁ ଆଗରୁ ବାପା ନଉଥିଲେ ତାପରେ ବାପା ମତେ କହିଲେ କି ଆଉ ମତେ ନବା କୁ କହୁଥିଲେ ମୁଁ କହିଲି ମୁଁ ଏତେ ବାଟ ତ ପାଣି ବୁଆଇ ପାରିବିନି। ମତେ ବାଦୁଣିଆ ହବ ତାପରେ ନା ବା। ତାପରେ ଖାଲି ପାଦରେ ଏତେ ବାଟ ମୁଁ ଚାଲି ପାରିବିନି ସତ କଥା ଏଇଟା ନିରା
ଓହୋ ଆ ଠିକ କଥା ଆପଣ ଯିଏ କରିପାରିଲା କରିପାରିଲା ଯିଏ ନ କରି ପାରିଲେ ନାଇଁ।
ହଁ ସେମିତି ମୋର ଗୋଟେ ସାଙ୍ଗ ମାନେ ପୁରା ବାହାଦୁରୀଆ ମାଇଲା ମୋ ଆଗରେ ଆର ବର୍ଷର କଥା ହେଲେ ଆଜିଠାରୁ ମୁଁ ପାଞ୍ଚ ବର୍ଷ କାଳ ମାନସିକ କଲି ଠାକୁରଙ୍କ ପାଖରେ ଏମିତିଆ ନେବି ବୋଲବମ୍ ନେବି ମାନେ କରିବି ଏମିତି ସବୁ କଥା
ଆପଣ ବୋଲବମ୍ ଆପଣ ବୋଲବମ ଯାଇନାହାନ୍ତି ନା ଯିବେ?
ନାଇଁ ମୁଁ ଯିବି ବୋଲି ଭାବୁଛି କିନ୍ତୁ ପରେ ଭାବୁଛି ନାଇଁ ଯୋଉ କଷ୍ଟଟା ହବ ସେ କଷ୍ଟ ଯଦି ନ ସହି
ନାଇଁ କଷ୍ଟ ଆଜ୍ଞା ନା ନା କଷ୍ଟ କଲେ ହିଁ ଆପଣଙ୍କୁ ତାଙ୍କର ପ୍ରାର୍ଥୀ ହେବି ବୋଲି କୁହନ୍ତି ଲୋକ କିନ୍ତ
ହଁ ହଁ ମୁଁ ବୁଝୁଛି ମୁଁ ବୁଝୁଛି କିନ୍ତୁ ଗୋଟେ ଅ ସୁବିଧା ଟା ଆପଣ ବି ଦେଖୁନାହାନ୍ତି। ଝର ହେଇନା ମୁଁ ନା ନେଇକି ଗଲି ମୋର ଗୋଡ ହାତ ମୁଡି ମାଡି ହେଲା କି ଆଗକୁ ମୋର ପରୀକ୍ଷା ବି ଆସୁଛି
ଚାଲି ପାରିବେନି ହଁ ଆପଣଙ୍କ ତ ମାନସିକ ଅଧୟନ ହେଇଯିବ ଆପଣ କିଛି କରିପାରିବେନି।
ଠିକ ଅଛି ତାପରେ ପରୀକ୍ଷା ବି ଆଗକୁ ଆସିଚି ଯଦି ମୁଁ ଅସୁସ୍ଥ ହେଇ ପଡିଲି ତ ପରୀକ୍ଷାରେ ମୋର ହଁ ତ ମୋର ଗୋଟେ ପରୀକ୍ଷା ଖରାପ ହେଇଛି ସେମି ତ ତାହେଲେ ମୋର ସବୁ ପରୀକ୍ଷା ମାନେ ଖରାପ ହେଇଯିବ।
ହୁଁ ହୁଁ ଆପଣଙ୍କର ଅ ଦେହ ଖରାପ ହେଇ ମୋର ସାଙ୍ଗରେ ବି ଜଣଙ୍କର ବହୁତ
ହଁ ସେ କିଛି ନାହିଁ ସେ ଖରାପ ହେଲେ ଆଉଥରେ ତାକୁ ଭଲ ଅପ୍ସନ୍ ବି ଆମ ପାଖରେ ଅଛି ଶୀତରେ କିଛି ନାହିଁ ହଁ ସେ ଆଜି ଆମର ଖରାପ କାଲି ଆଉ କାହାର ଖରାପ ହବ ସେମିତି କହିହବ ସମୟ ସମୟର କଥା ହଁ। ସେମିତି ଭାବୁଛି ବୋଲବ ନେବିନି କାରଣ
ହୁଁ।
ହଁ କାରଣ ମୋ ସାଙ୍ଗ ଗୋଟେ ନେଇଥିଲେ ତ ସିଏ ମାନେ ଗଲା ବେଳକୁ ଚାଲି ଚାଲି ଗଲା ଆଇଲା ବେଳକୁ ଦେଖିଲ ବେଳକୁ ବସ ରେ ଆଇଲେ। କଣ ନାଁ ଆଉ ଚାଲି ପାଇଥିଲିନି ତ ଏମିତିଆ ବୋଲବମ ନାଇକି ଲାଭ କଣ।
ଏମିତି କିଛି ନବା ଅପେକ୍ଷା ଆପଣ ନ ନେବେ ଭଲ।
ଆଉ କଣ ତମେ ଗୋଟେ ଠାକୁରଙ୍କ ଭକ୍ତିରେ ଚାଲି ଚାଲି ଯାଉଛ ପୁଣି ଖାଲି ପଦରେ ପୁଣି କହୁଛନ୍ତି ବିନା ଫୋନରେ ମୁଁ ଚାଲି ପାରିବିନି ବାଟ ର ରିଲ୍ସି କରିବାର ଅଛି ନା।
ଆପଣ ମାନସିକ କରୁଛନ୍ତି ମାନେ ବିନା ଫୋନ୍ ରେ ଆପଣ ଇଏ କି କଥା କହୁଛନ୍ତି।
ମୁଁ ତ ପ୍ରାୟ ଦେଖିଛି ମାନେ ସେମାନେ ଗଡ ଗଡିଆରୁ ପାଣି ଉଠେଇକି ଲିଙ୍ଗରାଜ ସେଥିରେ ବି ଆସି ଢାଳନ୍ତି। ମାନେ ସେମାନେ କେତେ କଷ୍ଟରେ ଚାଲନ୍ତି କେତେ କେହି କେହି ତ ମାନେ କପିଳାସରେ କେତେ ବାଇଶହ ପାହଚ ବି
ବାଇଶ ପାହାରୁ ଚଢିକି ଯାଆନ୍ତି ଆଜ୍ଞା।
କିନ୍ତୁ ସବୁଠାରୁ କଷ୍ଟ ହୁଏ ଗଡ ଗଡିଆରେ ଉଠେଇ ଗୋରଖନାଥ ମ ମଧ୍ୟ ଢାଳିଆକୁ। ସେ ଯୋଉ ରାସ୍ତା ଯେତିକି ଭିଡ ତାପରେ ସେ ଗୋରଖନାଥ ହଁ। ସେଇ କଥା। ତ ତାପରେ ଗୋରଖନାଥଙ୍କତିରେ ତ ପ୍ରାୟ ସେପଟେ ସରୀ ସୃପ ବି ଥାଆନ୍ତି ତ ଯିବା ଆସିବାରେ ବହୁତ ମାନେ
ସେଟେ ଅଛନ୍ତି ଆଜ୍ା ବହୁ ଅସୁବିଧା ହେଇଛିିବ
କିନ୍ତୁ ଠାକୁରଙ୍କ ତିରେ ମାନସିକ ଅଛି। ହଁ ଠାକୁରଙ୍କ ଭିତରେ ମାନସିକ ଅଛି କି ହଁ ଯି ତମେ ଠାକୁରଙ୍କୁ କିଛିଟା ବି ମାନେ ଠାକୁରଙ୍କୁ ମାନସିକ କଲ ଆ ମାନସିକ ପୂରଣ କଲ ଦେଖିବ ଠାକୁର ତମର ସବୁ ମନକାମନା ପୂରଣ କରିଦେବେ।
ଆଜ୍ଞା ଆଜ୍ଞା। ଠାକୁରଙ୍କୁ ପରା ମାନସିକ କରିଛନ୍ତି ନା ସେଟା ପୂରଣ କରିବା ନିଶ୍ଚ
ସେଇ କଥା। ତ ମୁଁ ସେୟା ମାନେ ମନେ ମନେ ପାଞ୍ଚୁଚି କି ଏ ବର୍ଷ ବୋଲବମ୍ ନେବି କି ନେବିନି, ମନେ ମନେ ଗୋଟେ ଚିନ୍
ନାଇଁ ଆପଣ ନିଅନ୍ତୁ ନିଅନ୍ତୁ। ଆପଣ କିଛି ମାନସିକ ରଖିଛନ୍ତି ଯଦି ନିଅନ୍ତୁ। ଆପଣ ବୋଧେ କିଛି ମାନସିକ ରଖି ଚନ୍ତି ଆପଣ ନିଶ୍ଚୟ
ଆଚ୍ଛା। ମୁଁ ବି ଭାବୁଛି ସେୟା, ନେ ବି ବେଲି କିନ୍ତୁ ମନରେ ଗୋଟେ ଦ୍ଵନ୍ଦ ଆସୁଛି।
ନାଇଁ ଦ୍ୱନ୍ଦ ହବାର କିଛି ନାହିଁ। ଆପଣ ଠାକୁରଙ୍କୁ ଆପଣଙ୍କ ଠାକୁରଙ୍କୁ ଡାକିକି ନା ଆପଣ ଠାକୁରଙ୍କ ଉପରେ ଭରସା ରଖନ୍ତୁ, ସେ ସବୁ ଠିକ କରିଦେବେ।
ହଁ ସେଇଟା ବି ସବ ସତକଥା। ତାପରେ ଯଦି ମୁଁ ବୋଲବମ୍ ପାଇଁ ସାଜସଜ୍ଜା କିଣିବାକୁ ଗଲି, ତ ତମକୁ ଡାକିଦେବି ତେମେ ଟିକେ ମୋ ସହ ସହିତ ଟିକେ ମାର୍କେଟ ଯିବ। ହଁ। ତ ମାନେ ସେ ଯୋଉ ପାଇଁ କଣ କଣ ଦରକାର? ଖାଲି ମାନେ ପୋଷାକ, ଆଉ ସେଇ ଯୋଉ ବାଉଙ୍ଗି ତ, ସେତିକି
ଆଜ୍ଞା, ପୋଷାକ, ବାହୁଙ୍ଗି, ଆପଣଙ୍କର ନିଷ୍ଠା ବି ଆପଣଙ୍କ ସହିତ ରହିବା ଦରକାର।
ଆଚ୍ଛା। ଆଉ କଣ ଗଡୁ ବି ଦରକାର ନା କଣ ବା? ଆ ମୁଁ କହିଲି ସାମଗ୍ରୀ କଣ କଣ ଦରକାର ଟିକେ ଆପ ଆପଣ କହିପାରିବେ କି? ମୁଁ ଭାବୁଛି ଆଜି ଚାରିଟା ବେଳେ ଫାଙ୍କା ଅଛି।
ଆଜ୍ଞା। ଆଜ୍ଞା, ମୁଁ ବି ଫାଙ୍କା ଅଛି ଆଜ୍ଞା। ଆପଣଙ୍କର କପଡ଼ା ଅଛି ଆପଣଙ୍କ ମର୍ଜି ପିନ୍ଧିବେ। ତାପରେ ଆପଣଙ୍କର ଢାଳ ଅଛି, ଆପଣଙ୍କ ବାଉଙ୍ଗି ଅଛି, ନାଳି ବି ଅଛି
ଆଚ୍ଛା। ଏମିତିଆ ସବୁ ଆଉ, ଆଚ୍ଛା। ଆଉ କିଛି ମାନେ ପୂଜା ପୂଜି ପାଇଁ କିଛି ଫଳମୂଳ ବି ଦରକାରେ କି?
ନହେଲେ ପୂଜାପୁଜି ଆପଣ ସେଠି ବି କରିପାରିବେ। ଆପଣ ଖାଲି ପାଣି ନେଇକି ଆପଣ ଚଢେଇକି ଆସନ୍ତୁ ଆଜ୍ଞା।
ଓହୋ। ମାନେ ମୁଁ ଭାବୁଛି ନେବି ଏଥର ମୋର ଫାଷ୍ଟ ଟାଇମ୍ ନା, ମୁଁ ଆଗରୁ କେବେ ନେଇନି। କୋଉଠୁ ପାଣି ନେଇ କୋଉଠି ଢାଳିଲେ ଭଲ ହବ ଆପଣଙ୍କ ମତରେ? ଉଁ ହୁଁ ହୁଁ। ନାଇଁ କିଛି ଗୋଟେ ମାନେ ମତେ ଆପଣ ଗୋଟେ ଜ୍ଞାନୀ ଲୋକ ତ, ଆପଣଙ୍କ ସହିତ ଜ୍ଞାନ ଚର୍ଚ୍ଚା କରି ରିକି, ମୁଁ ଟିକେ ଭାବୁଥିଲି ଆପଣ ଜାଣିଯିବେ କି କଣ?
ନାଇଁ ମୋ ସାଙ୍ଗମାନେ କେତେଟା ଯାଇଥିଲେ, କିନ୍ତୁ ମୁଁ ତାକୁ ପଚାରିନି ଆଉ ଆଜ୍ଞା। ବହୁତ ଦିନ ହେଲାଣି। ସିଏ ମୁଁ ଟିକେ ବୁଲି ଆଇଛି, ମୁଁ ତାଙ୍କୁ ନା ନା ଆ ଆମେ କେବେ ନେଇନୁ ଆଜ୍ଞା। ଆମେ ମାନସିକ କିଛି ରଖିନୁ ଏବେ ଠାକୁରଙ୍କ ପାଖରେ। ଆଉ ଠାକୁର ଆମ ସହିତ ସବୁବେଳେ ଅଛନ୍ତି ଆଜ୍ଞା।
ଓହୋ।
ମୁଁ ଠାକୁରଙ୍କ ପାଖରେ ଯାହା ଯେତେବେଳେ ନିଷ୍ଠା ରଖୁଚି ଆପଣ ଆଜ୍ଞା?
ପରୀକ୍ଷାରେ ଆପଣ ଉତ୍ତୀର୍ଣ୍ଣ ହେଲେ?
ଆଜ୍ଞା ନିଶ୍ଚୟ ଆମେ ଆଜ୍ଞା ଉତ୍ତୀର୍ଣ୍ଣ ହେଇଯାଇଚୁ ଆଜ୍ଞା ପରୀକ୍ଷାରେ।
ଅହ ହ। ନାଇଁ ଆମେ ଉତ୍ତୀର୍ଣ୍ଣ ହେଇଯାଇଥାନ୍ତୁ କିନ୍ତୁ କିଛି ଗୋଟେ କାରଣବଶତଃ ଆମକୁ ଉତ୍ତୀର୍ଣ୍ଣ କରା ଦିଆ ଯାଇନାହିଁ।
ହଁ କୁ, ଆପଣଙ୍କ ଖାତା ରିଚେକିଂ କରାନ୍ତୁ କାହିଁକିନା ମୋର ଜଣେ ସାଗ ସାଙ୍ଗ ସିଦ୍ଧାର୍ଥ ଅଛନ୍ତି ସେ ତାଙ୍କ ଖାତା ରିଚେକିଂ ପାଇଁ ଆପ୍ଲାଏ କରିଛନ୍ତି। ଦି ଦିନ ଭିତରେ ସେମାନେ ଖାତା ଚେକ୍ କହିଛନ୍ତି। କିଛି ପଇସାଟେ ଲାଗିବ ଆଜ୍ଞା। ଗୋଟେ ଖାତା ଚେକ କଲେ ସେ ବୋଧ ହୁଏ ତାଙ୍କ ତାଙ୍କର କିଛି ଅ ଅଛି ତାଙ୍କର ବଢେଇ ପାରିବେ ଆଉ।
ଆଚ୍ଛା ଆଚ୍ଛା। ତ ତାଙ୍କର ସେ ତାଙ୍କର ବଢ଼େ ତାହେନେ ତ ମୋର ତ ସେଥିରେ ମାନେ କିଛି ଏମତି ପ୍ଲାନ୍ ନାହିଁ କି, ମୁଁ ଖାତା ଚେକ୍ କିଂ କରିବି କି କଣ? କିନ୍ତୁ ମୁଁ ଭାବୁଛି, ନାଇଁ ମୋର ଇଚ୍ଛା ନାହିଁ ଆକ୍ କଚୁଆଲି। ମୋ ପାଖରେ ସେତିକି ସୀମିତ ଭାବରେ ଅର୍ଥ ନାହିଁ ନା ମୁଁ ଖାତା ଚେକି
ଟିକେ ଅର୍ଥ ମାନେ ଆ ମାତ୍ର ପଚାଶ ଟଙ୍କା ଯାକେ ଅଛି, ପଚାଶ ଟଙ୍କା। ହଁ ଯେତେଟା ପେପର ହେଲେବି ସେତେଟି ପେପର ପାଇଁ ପଚାଶ ଟଙ୍କା।
ପଚାଶ ପଚାଶ ଟଙ୍କା । ସେମିତି ତାହେଲେ ସିଦ୍ଧାର୍ଥ ବାବୁଙ୍କ ସହିତ କଥା ହେଇକି ମୁଁ ଦେଇପାରେ ସେମ । ଯଦି ପଚାଶ ଟଙ୍କା ଟା ନେଉଛନ୍ତି ସେତିକି ଦେଇପାରିବା କିନ୍ତୁ ପଚାଶ ଟଙ୍କା ଟାରୁ ଅଧିକ ହେଲେ କଣ ଆମ ପାଖରେ ସକ୍ଷମ କି ଆପଣ ନିଜ
ନା ନା ନା ସେ କହିଛନ୍ତି ଆଜ୍ଞା ପଚାଶ ଟଙ୍କା ବୋଲି ବେ ସକ୍ଷମ ସେ ଜାଣିଛନ୍ତି ବେଶୀ ହେଲେ ବି ଦେଇପାରିବେନି ।
ଆଛା ଯଦି ଆମର ଶୀତରେ ଧର ମାର୍କ ବଢେଇବା ପାଇଁ କିଛି ମାନେ ଯଦି ଆମର
ନାଇଁ ନାଇଁ ସେମିତି କିଛି ନାଇଁ ଆଜ୍ଞା ଆପଣ ପରୀକ୍ଷା ଦେବା ସମୟରେ ଆପଣ ଯଦି ସେମିତି କିଛି ଦେଇଥାନ୍ତେ ଆପଣଙ୍କର ହୁଏ ରହିପାରିଥାନ୍ତା ଆପଣ ସଡିଯାଇଚିନା ଏବେ ମାର୍କ ସେମିତି କିଛି କରିବେନ ଆପଣ
ସେତବେଳେ ଆକ୍ଚୁଆଲି ଆମର କିଛି ଜଣେ ମାନେ ସଙ୍ଗାତ ମାନେ ଆମକୁ ମାନେ କହୁଥିଲେ । କହୁଥିଲେ କି ଆମକୁ କିଛିଟା ଧନ ରାଶି ଦିଅ ଆମେ ଆପଣଙ୍କର ଯୋଉ ଯୋଉ ସବଜେକ୍ଟଟା ଆପଙ୍କର ଡାଉଟ ଅଛିତ ସେଇ ସେଇ ସବଜେକ୍ଟରେ ଆମେ ଆପଣଙ୍କୁ ପାସିଂ ମାର୍କ ଦେଇଦବୁ ।
ଆଜ୍ଞା ଆଜ୍ଞ ସେମ
ଧନସି ତ ସେଇ ସମୟରେ ମୁଁ ତାଙ୍କୁ ମାନେ ନିନ୍ଦା କରିଥିଲି ନାଇଁ ଏଇଟା ହଉଛି ମାନେ ସେମାନେ ମତେ ମତେପର୍ ସବଜେକ୍ଟ ପିଛା ହଜାର ଟଙ୍କା କହିଥିଲେ ।
ନାଇଁ ନାଇଁ ଆପଣ ତାର ସେ ଠକୁଥିଲେ ।
ଠକୁଥିଲେ ମାନେ କଣ?
ସେ ଟିକେ କମ୍ ପଇଶା ନା ନା ନା ନା ଆସ ହଉ ନାଇଁ ନାଇଁ ଆପଣଙ୍କୁ ଆଉ ଟିକେ ଅଧିକ ପଇସା ଖର୍ଚ୍ଚ କରିବାକୁ ପଡିବ । ଯଦି ଆପଣ ସେମିତି ଦେବେ ଆପଣ ଆଜ୍ଞା । ଏବେ ଏବେ କିଛି ହେଇନପାରେ କାହିଁକିନା ଆପଣ ରିଚେକିଁ କରିବେ ଯଦି
ଆଛା ନାଇଁ ନହେଲେ ବି ନହଲେ ବି ମତେ କିଛି ଫରକ ପଡୁନାହିଁ ମୁଁ ଆଉଥରେ ପରୀ ପରୀଷାରେ ଉତ୍ତୀର୍ଣ୍ଣ ହେଇକି ଭଲ ମାର୍କ ଆଣିପାରିବି । ହଁ ସେମିତି କରିବାଟା ବୁଦ୍ଧିମାନ କାମ ହବ ହଁ ତ ଆର ବର୍ଷ ଆଉଥରେ ଦେଇଦେବା ଏବେ ଯଦି ଆମେ ବିଚଳିତ ହେଇକି ଟଙ୍କା ଖର୍ଚ୍ଚ କରିଦବା ତାହେଲେ ଲାଭ କଣ ହବ କିଛି ହବନି ଆମର ନା ଜ୍ଞାନର ବୃଦ୍ଧି ହବନି ଆମେ ଏକ୍ଟୁଆଲୀ ସେଇ ସେ ସମୟରେ ଆମକୁ ପ୍ରଶ୍ନ ପତ୍ର ମିଳିଯାଇଥିଲା ଆପଣ ଜାଣିଥିବେ ସେଇ ସମୟରେ ଆମକୁ ପ୍ର ପ୍ରଶ୍ଣପତ୍ର ମିଳିଯାଇଥିଲା ତ ଆମେ ସେ ସେ ଅଠିକ ଭାବରେ ପାଠ ବି ପଢିିନଥିଲେ
ପାଠ ପଢି ପାରିଲେନି ସେଥିପାଇଁ ଆପଣଙ୍କର ଟିକେ ଖରାପ ରହିଗଲା ବୋଧେ ଆଉ ।
ଧ୍ୟାନ ଦେଇ ପାଠ ପଢିବା ତାପରେ ଆମେ ପଢ଼ି ପରୀକ୍ଷା ଦେବା ସେଇୟା କରିବା ।ହଁ ଆ ଆପଣଙ୍କୁ ବହୁତ ମାନେ ବହୁତ ବହୁତ ଅଶେଷ କଣ?
ଧନ୍ୟବାଦ ଧନ୍ୟବାଦ ଦେବା ଦରକାର ନାହିଁ ଆଜ୍ଞା । ନାଇ କିଛି ଦରକାର ନାହିଁ ଆଜ୍ଞା ଆପଣ ତ ବହୁତ ଭଲ ଲୋକ ଆଜ୍ଞା ।
ହଁ ଆପଣ ଏଇନା ଅଛନ୍ତି ।
ଆଜ୍ଞା ଆମେ ଆଜ୍ଞା ଗୋଟେ କଲେଜରେ ଗୋଟେ ରୁମ୍ ରେ ଆଜ୍ଞା ଶୋଇଛୁ ଆଜ୍ଞା।
ଓହୋ ଏକେଲା ଆସିଥିଲେ?
ନାଇଁ ନାଇଁ ଆମେ ଦିଟା ସାଙ୍ଗ ସହିତ ଆସିୁଥିଲୁ ନା ଦିଟା ସାଙ୍ଗଙ୍କ ସହିତ ଆସ ସେ ଜଣେ ଯାଇଛି କ୍ଲାସ କରିବାକୁ ଆଉ ଜଣେ ଅଛି ଏଠି ।
ଓହ ଏତେ ବିଳମ୍ବ ହଉଛି ମୁଁ କହିଲି ଆପଣ ଯାଉନାହାନ୍ତି ତାଙ୍କ ସହିତ ମାନେ ଯାଇକି
ନାଇଁ ନାଇଁ ସେ ତାଙ୍କ କ୍ଲାସ ରେ ଅଛି ତାଙ୍କ ମ୍ୟାମ୍ ଟିକେ ବ୍ୟସ୍ତରେ ଅଛନ୍ତି ତ ତେଣୁ ଆମେ ଯାଇପାରିବୁନି ତାଙ୍କୁ ।
ଆଚ୍ଛା ଆଚ୍ଛା ହଁ ହଁ ହ ହଉ ତାହେଲେ ଆଉ । ତାହେଲେ ମୁଁ ବି ମୋର ମାନେ ସାଙ୍ଗଙ୍କ ସହିତ ଆସିଥିଲି ତ ତାଙ୍କ ସହିତ ମୁଁ ଯିବା ପାଇଁ ପ୍ରତୀକ୍ଷା କରିଛି । କିନ୍ତୁ ଦୁଇ ଜଣ ଯେହେ
ଆଜ୍ଞା ମୁଁ ଆଜ୍ଞା ମୁଁ ବି ମୁଁ ବି ଆଜ୍ଞା ନା ନାଇ ଆମର ଦିଟା ସାଙ୍ଗ ଆସିଥିଲି । ସେ ପଳେଇଲେଣି, ସେ କେତେ ସମୟ ଆଗରୁ ପଳେଇଛନ୍ତି।
ଆଚ୍ଛା-ଆଚ୍ଛା। ଆଉ ଆପଣ ଏଇନା ଯିବେ ମାନେ କେତେବେଳେ ବାହାରୁଛନ୍ତି ମାନେ ଗୋଟେ ବେଳେ?
ଆମେ ଆଉ ଟିକେ ପରେ ବାହାରିବା। ସାଙ୍ଗ ହେଇକି ଯଦି କ୍ଲାସ କରିକିି ପଳେଇ ଆଇଲେ ତେଣୁ ଆମେ ବାହାରିିଯିବୁ।
ଓହୋଃ ଆମର ତ କଣ ମାନେ ଏଇନା ସବୁ ଶ୍ରେଣୀ କକ୍ଷକୁ
ଆଜ୍ଞା ନିଶ୍ଚୟ ହଁ ଆପଣ ଦେଖୁନାହାନ୍ତି ଆମର ଏଇ ଏକ ନମ୍ବର ହଲ୍ ସେଥିପାଇଁକି ତାଲା ମାରିଦେଇଛନ୍ତି। ଆମେ ସେଠି ବସନ୍ତୁ କଣ କରନ୍ତୁ ଆମେ ଅସୁବିଧା ହେଉଛି ଆମକୁ ବସିବା ପାଇଁ ଜାଗା ନାହିଁ ଆମର।
ଆଚ୍ଛା-ଆଚ୍ଛା ହଉ ତାହେଲେ ମୁଁ ଭାବୁଛି ଆମେ ବହୁତ୍ ତମେ ଯେଗେ କଥା ହେଇଗଲେ ବର୍ତ୍ତମାନ କିଛି ସମୟ ଆମେ ରହିଗଲେ ସବୁ ଭଲ ହବ। ହଁ ହଉ ମୁଁ ରହୁଛି। ହ
ବହୁତ ଭଲ ଲାଗିଲା।